ଆଣ୍ଟି ପ୍ରଣାମ୍।
ପ୍ରଣାମ ପ୍ରଣାମ କେମିତି ଅଛ?
ଭଲ ଅଛି ଆଣ୍ଟି। ଆପଣ। ଆପଣଙ୍କ ଦେହ ଠିକ୍ ଅଛି?
ହଁ ହଁ ମୁଁ ପୁରା ବୋହୁତ ଭଲରେ ଅଛି। କାଲି ମୋ ଦେହଟା ଭଲ ନଥିଲା ଆଜି ହେଲେ ଭଲ ଅଛି।
ଆଚ୍ଛା କାଲି କଣ ହେଇଥିଲା କି ଆଣ୍ଟି ଆପଣଙ୍କର?
ସେଇଠିକି ମୁଁ ଅଧିକ ଆମ୍ବ ଖାଇ ଦେଇଥିଲି ତ ସେଥିପାଇଁ ସେ ଟିକେ ଦେହ ଖରାପ ହେଇଯାଇଥିଲା। ବାନ୍ତି ହୋଉଥିଲା ଆଉ। ବହୁତ ଜର ବି ଟିକେ ହେଇଯାଇଥିଲା। ତ
ଓହୋ ସେଇ ନା ଆଣ୍ଟି ଆମ୍ବ ଖାଇକି ମୋ ମମିଙ୍କ ଦେହ ବି ବହୁତ ଖରାପ ହେଇଯାଇଥିଲା ସେ ପେଟ କାମୁଡିକି ତାର ବି ସେଇ ପେଟ କାମୁଡିକି ଝାଡା ପରିସ୍ରା ଏମିତି ସବୁ
ହଁ ହଁ ମୋରେ ବି ସେୟା ହୋଉଥିଲା ମୁଁ ଏତେ ଥର ଧୋଇ ଧାଇ ହେଇକି ମତେ ଜର ହେଇ ଯାଇଥିଲା।
ହଉ ଗୋଟେ ଆଣ୍ଟି ତାହେଲେ ମେଡିସିନ ଖାଇଦିଅନ୍ତୁ ଟିକେ ଭଲ ଲାଗିବ।
ହଁ ବା ମତେ କାଲି ଆଣିକି କି ଦେଲେ ମେଡିସିନ ଖାଇବାକୁ ମେଡିସିନ ମେଡିସିନ ଖାଇକି ଚୁଡା କଦଳୀ ଖାଇକି ଏବେ ମୋର ଟିକେ
ହୁଁ ହୁଁ ଆଚ୍ଛା ଭଲ। ନାଇଁଟି ହଉ ନେଷ୍ଟ ଥର ଟିକେ ଦେଖିକି ଖାଇବେ ଆଣ୍ଟି ଆଉ।
ହଁ ହଁ ସେଇଆ ମାନେ ମୋ ଝିଅ ମତେ ମନା କରୁ ଫୁଲଟା ଖାନି ସେ ଟି ଟିକେ ଲୋଭରେ ମୁଁ ଖାଇଦେଲି ତ ସେଇ ସେଥିପାଇଁ ଟିକେ ଏମତି ଆଉ।
ଆଚ୍ଛା ଆଚ୍ଛା। ଆଚ୍ଛା ଆଣ୍ଟି ସେ ଆପଣଙ୍କ ଆପଣଙ୍କ ଝିଅ କହୁଥିଲା କି ଆସିଥିଲା ଆମ ଘରକୁ କହୁଥିଲା କି ଆପଣ ହ୍ୱାଇଟ ସସ୍ ପାସ୍ତା ବହୁତ ବଢିଆ ବନାନ୍ତି।
ସେଡା ଆକଚୋଲି ମୁଁ ଭଲ ବନାଏନି ସେଇଟା ସିଏ ଭଲ ବନାଏ ମୁଁ ଦେଖିଦେଇଛି ତାଠୁ ଟିକେ ଆଉ।
ଆଚ୍ଛା କହୁନାହାନ୍ତି ଟିକେ ରେସିପି ଟିକେ। କହୁନାହାନ୍ତି ମୁଁ ବି ଟିକେ ମାନେ
ଆରେ କିଛି ନାଇଁ ବହୁତ ମାନେ ବହୁତ ସହଜ ଆରାମସେ ବନେଇ ହବ। ବ ଆ ଆମ ଯଉ ନର୍ମାଲ ଯଉ ପାସ୍ତା ଥାଏ ସୁଜି ଜିରା ପାସ୍ତା ମିଳେ ଆଉ ଓ ମଇଦାର ପାସ୍ତା ମିଳେ। ହୁଁ ତ। ମଇଦା ତ ଦେହ ପାଇଁ ଭଲ ନୁହଁ ନା ତ ଆମେ ସୁଜି ରେ ହିଁ ସୁଜି ପାସ୍ତା ଟା ହିଁ ବନଉ। ତ ସେ କଣ କରୁନା ପା ତାକୁ ଆମେ ବଏଲ କରିଦଉ।
ଆଜ୍ଞା।
ପରେ ବଏଲ କରିକି ତାକୁ ଥଣ୍ଡା ପାଣିରେ ଟିକେ ଧୋଇ ଦଉ। ଦେନ୍ ହ୍ୱାଇଟ୍ ସସ୍ ଟା ବନେଇବୁ। ନାଇଁ ହ୍ୱାଇଟ୍ ସସ୍ ବନେଇବା ପୂର୍ବରୁ ଫାଷ୍ଟ କ୍ୟାପ୍ସି କମ୍ ଗାଜର ପିଆଜ ଯା ବି ଆମକୁ ପକେଇବାର ଥିବ। ସ୍ବିଟକର୍ନ ଏଗୁଡା ସବୁ ଟିକେ ଭାଜି ଦବୁ ଭାଜିକି ତା ଦେହରେ ଏ ଲୁଣ ପକେଇ ଆଉ ଚିଲି ଫ୍ଲେକ୍ସ ଅରିଗାନୋ ପକେଇ ର ଦେନ୍ ହ୍ୱାଇଟ ସସ୍ ବନେଇବୁ ହ୍ୱାଇଟ ସସ୍ କଣ କରିବୁ ନା ଫଷ୍ଟିକ କି କ୍ଷୀର ଗରମ କରିବୁ ତା ଦେହରେ କନଫ୍ଲୋର ଟିକେ କର୍ଣ ଫ୍ଲୋର ଗୋଟେ ଚାମଚ ପାଣି ରେ ଗୋଳେଇକି ପକେଇଦବ ତାପରେ ଚିଜ ଅ ପକେଇ ଦବୁ। ମିନ୍ୟୁଷ ପକେଇଦବୁ ଯାହା ଥିବ। ତାପରେ ସେ ଯୋଉ ପାସ୍ତା ବଏଲ କରିକି ରଖିଥିଲୁ ଆଉ ଯୋଉ ପରିବିବା ସବୁ କାଟି କୁଟାକି ରଖିଥିଲୁ ସେଟା ପକେଇଦବ। ହେଇଯିବ ଆଉ।
ଓହୋ ତାହେଲେ ଏଇଟା ପୁରା ସିମ୍ପଲ ମାନେ ଟିକେ ଖାଲି କ୍ଷୀର ଆଉ ଚିଜ ଟିକେ ଦରକାର ନହେଲେ ପୁରା ସିମ୍ପଲ।
ହଁ ହଁ।
ଆଚ୍ଛା ଆମର ବି ଆଣ୍ଟି ଆଜି ରୋଲ ବନଉଛି ମମୀ।
କଣ କଣ କେମିତି ବନଉଛନ୍ତି ଆମକୁ ବି ଟିକେ କୁହ ଆମେ ବି ଟିକେ ଘରେ କରିକି ଖାଇବୁ ବର୍ଷ ବର୍ଷା ଦିନ ମାନଙ୍କରେ।
ଆଛା ନଁ ଆଣ୍ ଆମର ଯୋଉ ରୋଲ ଆମର ପ୍ରାୟତ ଭେଜିଟେବଲ ରୋଲ ହ ହୁଏ ମାନେ ମାନେ ଭେଜ ରୋଲ ନାଂଭେଜ ଇୟୁଜ ହୁଅନିତ ଭେଜ ରୋଲ ରେ ମୋ ବୋଉ ବନାଏ ଆମର ଯେମିତି ନର୍ମାଲ ରୁଟି ହୁଏ ସେଇ ଟାଇପ ରୁଟି ମଇଦା ଇଏ କରିକି ବନାଏ ଦେନ ତାପରେ ଗାଜର ବିଟ ପିଆଜ ବାକି ଯାହାବି ଆମର ସବୁ ଭେଜିଟେବୁଲସ ଥାଏ ଯେମତି କି ମଟର ଗ୍ରୀନ୍ ମଟର ହେଇଗଲା ବାକି ବିନ୍ସ ହେଇଗଲା ଏ ସବୁ ଛୋଟ ଛୋଟ ଛୋଟ ଛୋଟ ମାନେ ଟିକେ ଛୋଟ ଛୋଟ କାଟିକି ତାକୁ ଟିକେ ମାନେ ହାଲକା ମସଲା ଦେଇକି ତାକୁ ବସେଇ ଯେମିତି ଆପଣ କହିଲେ ପାସ୍ତା ପାଇଁ ଯେମତି କରାହୁଏ ସେମିତି ସେମିତି ବସେଇ ଦେଇକି ପରେ ସେ କିଛି ସମୟ ହେଇଗଲା ପରେ ସେଥିରେ ମ୍ୟାଗି ମସଲା ଟିକେ ପକେଇକି ସେ ହେଇଗଲା ପରେ ତାପରେ ରୁଲ ତ ବି ଯାଇଥିବେ ଏପଟେ ପଟେ ଯୋଉଟା ମଇଦାନ ବନେଇଛନ୍ତି। ତା ଭିତରେ ପସେଇକି ତାକୁ ତାରେ ଟିକେ ସସ୍ ପିଆଜ ଧନ୍ୟା ପତ୍ର ଏମତି ଦେଇକି ବନେଇଦେବେ ସିମ୍ପଲ ପୁରା।
ଆଛା ତମେ ଯୋଉ ତାର ଯୋଉ ଡୋ ଟା ବନାଅ ଯୋଉ ରୁଟି ଯୋଉ ବନା ମଇଦରେ ସେ ଯୋଉ ଚକଡିଲା ବେଳେ ତା ଦେହରେ ତେଲ ପ ପକାଉ କି ପକାଉନି।
ହଁ ତେଲ ପଡେ ନା ସେଥିରେ ଟିକେ ହାଲକା ତେଲ ପଡିବ ଅଧିକ
ଆଚ୍ଛା ତେଲଟା ପଡ଼ିଲେ ସେଟା ଟିକେ ନରମ ହୁଏ ନା କଣ।
ଆଜ୍ଞା।
ଆଚ୍ଛା ଆଉ ଯେଉ ଯେଉଁ ରୋଲଟା ମାନେ ଯେଉଁ କଲ ତା ଦେହରେ କିଛି ସସ୍ ୱସ୍ ୟୁଜ୍ କର କି କରନି।
ନା ସେ ଯେ ଯେତେବେଳେ ସେ ମସଲା ଟା ତାର ଯୋଉ ତାର ପୁରଟା ଭେଜିଟେବଲ ଗୁଡା ଯେତେବେଳେ ମାନେ ଭଜା ହଉଥିବ ହାଲକା ସେଥିରେ ଯଦି ଆପଣ ମସଲା ପକେଇବା ମାନେ ସସ୍ ପକେଇବାକୁ ଚାହିଁବେ ଯେମିତି ସସ୍ ଟିକେ ଚିଲି ସସ୍ ଟିକେ। ଏସବୁ ପଣ ୟୁଜ କରିପାରିବେ ତାପରେ ଯେତେବେଳେ ରୋଲ ବନେଇ ସାରିଲା ତା ସହିତ ସାଇଡରେ ବିମତି ମିନ ହେଇଗଲା କି କିଛି ଟମାଟୋ ଫସ ହେଇଗଲା ତାକୁ ବି ଖାଇ ହଉ ଭଲ ଲାଗେ।
ଆଚ୍ଛା ଆରେ ଆଚୁଆଲି ସେ ଯୋଉ ମୋର ଝିଅ କହୁଛି ଥିଲା। ସେ ଯୋଉ ମାନେ ସେତ ମଇଦା ଖାଇନି ଏତେ ତ ସିଏ ରୋଲ ଥରେ କହୁଥିଲା ବନେଇବ ତା ରେସିପି ସେ କହୁଥିଲା କି ଅଟାରେ ବନେଇବ। ଅଟା ବି ତାର ଯୋଉ ଇଏ ଟା ବନେଇବା। ଆଉ ସେ କହୁଥିଲା କି ସେ ଅଟା ଚକୁଡ଼ିଲେ ସେଥିରେ କ୍ଷୀର ପକେଇବ ବୋଲି କ୍ଷୀରରେ ପଡ଼ିବ।
ଓହୋ ଷୀର କଥା ତ ମୁ ଜାଣିନି ବଟ ନର୍ମାଲି ରୁଟିରେ ବି ଯଦି ଆମେ ଏଇଟାକୁ ମାନେ ଭିତର ପୁରଟାକୁ ପସେଇକି ଖାଇବା ରୋଲ ବଢିଆ କରିକି ସେଇଟା ବି ବହୁତ ବଢିଆ ଲାଗିବ।
ହଁ ଯେ ହେଲେ ସିଏ କହୁଥିଲା କି କ୍ଷୀର ଟିକେ ପକେଇକି ତା ଚକଡିଲେ କଣ ତ ଗୋଟେ ହୁଏ ମୁଁ ଆଉ ଜାଣିନି। ମୋର ସେଇ ବିଷୟରେ ଏତେ ଜ୍ଞାନ ନାହିଁ। ସିଏ ଭଲ ସେ ଜାଣିଥିବ। ସେ କହୁଥିଲା କି କ୍ଷୀର ପକେଇ ଟିକେ ଚ ଚକଡିଲେ ଆଉ ସେ ଉଁ ତେଲ ପଡ଼େନି ତେଲ ଜଷ୍ଟ ପଡ଼େ। ଆଉ କ୍ଷୀର ପକେଇ ଚକଡିଲେ ତା ତାର କଣ ଗୋଟେ ଅଲଗା ଟାଇପର ସ୍ମେଲ ଆସେ ଯୋଉଟା କି ପୁରା ରୋଲ ଭଳିଆ ଲାଗେ ନା କଣ ଏଇଭଳିଆ ସେ କହୁଥିଲା।
ଓହୋ ନାଇଁ ଆଣ୍ଟି ମୁଁ ତ କେବେ ଏମିତି ବନେଇନି ଦେଖିବା ମୁଇଁ ଥରେ ଆଣ୍ଟି ତାହେଲେ ଟ୍ରାଏ କରିବି ମାନେ ମମିଙ୍କୁ କହିବି।
ହଁ ସିଏ ଆକ୍ଟୁଲି କହୁଥିଲା କି ପନିର ରୋଲ ଅ ମାନେ ବନେଇବାର ରେସିପିଟା କହୁଥିଲା ଭେଜ ଜ ମାନେ ତମେ ଯୋଉ ଭେଜ ରୋଲ ବନେଇଲ ଭେଜିଟେବୁଲ ପକେଇ ସେ ସେଟା ପନିର ରୋଲ ବନେଇବାର ରେସି ପି ଟା କହୁଥିଲା।
ଓହୋ ଆଚ୍ଛା ସେ ତ ଭଲ ରୋଷେଇ କରେ ମୁଁ ଜାଣିଛି।
ହଁ ତାକୁ ସବୁ ଆସେ କିନ୍ତୁ ଅଁ ଏଁ ଉଁ ଇଚ୍ଛା ଆଉ ଇଚ୍ଛା ଅନୁସାରେ ସେ ବନାଏ ଆଉ।
ଆଚ୍ଛା ଆଉ ସେ ଆମ ଘରୁକୁ ଆସିଥିଲା ଦେନ ସେ ଥରେ ହ୍ବାଇଟ ସସ ପାସ୍ତା ବନେଇଥିଲା। ମୁଁ ଦେଖିଥିଲି ବଟ ମତେ ଏତେ କିଛି ବୁଝା ପଡିଲାନି। ତ ମୁଁ ସେଇ ପଚାରିଦେଲି କି ଆଉ ଥରେ ଯଦି କେତେବେଳେ ଇଚ୍ଛା ହଉଥିଲା ବନେଇଆକୁ ତ ପଚାରିଦେଲି ଆପଣଙ୍କୁ କି ଆଉ କେମିତି କଣ ରେସିପି ଟା।
ହଁ ନାଇଁ ସିଏ ଆସିକି ମତେ ଘରେ କହୁଥିଲା କି ସେ ଆଣ୍ଟି କହିଲେ ବନେଇଆ ପାଇଁ ଆଉ ଉଁ ଅଁ ଆମେ ମିଶି କି ଖାଇବୁ ବୋଲି ଅଁ ମୁଁ କର ଥିଲି ଅଳ୍ପ କରିଥିଲି ଆଉ ଏମତି କଣ କହୁଥିଲା ମୁଁ ଆଉ ଏତେ ଧ୍ୟାନ ଦେଇନି।
ହଁ ସେ ବ ଭଲ ବନେଇଥିଲା। ତାର ମୋର ହିଁ ଖାଇଥିଲୁ ବହୁତ ଭଲ ଟେଷ୍ଟି ବନେଇଥିଲା।
ହଁ ହଁ ହଁ ତମେ କହୁଛ ଯଦି ହେଇଥିବ ଆଉ।
ଆଜ୍ଞା ଆଣ୍ଟି ତାକୁ ଆଣ୍ଟି ଆପଣ ହୋ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରଇ ଦିଅନ୍ତୁ।
ସେଗୁଡା କଣ ବାପା ମୁଁ ଜାଣିନି ସେ ହୋଟେଲ ମ୍ୟାନେଜମେଣ୍ଟ ହେଇକା ମୋର କିଛି ତା ଉପରେ ଜ୍ଞାନ ନାହିଁ।
ସେ ଯେମତି ହୋଟେଲ ମ୍ୟାନେଜମେଣ୍ଟ ମାନେ ଯୋଉମାନେ ସବୁ ବଡ ବଡ ହୋଟେଲ ରେ ରୋଷେଇ କରୁଛନ୍ତି କୁକ କୁକ ଯୋଉ। ସେଇ ସେଇ ହେଲା ସେ ସେମାନଙ୍କୁ ତାଙ୍କୁ କେମିତି ସର୍ଭ କରାହୁଏ ହୋଟେଲରେ ମାନେ ଯୋଉ ମାନେ ବଡ ବଡ ଲୋକ ଆସିଥାନ୍ତି ନା ସବୁ ହୋଟେଲ ମାନଙ୍କୁ ବଡ ବଡ ଭଲ ଭଲ ହୋଟେଲ କୁ ତ ତାଙ୍କ ସାଙ୍ଗରେ ବିହେବ କରା ହୁଏ ତାଙ୍କୁ କେମତି ସର୍ଭ କରା ହୁଏ ରୋଷେଇ କେମତି କଣ କରାହୁଏ ଏସବୁ ଜିନିଷ ହୋଟେଲ ମ୍ୟାନେଜମେଣ୍ଟରେ ଏ ମାନେ ଶିଖା ହୁଏ। ଆଉ ସେଇ ହୋଟେଲ ମ୍ୟାନେଜମେଣ୍ଟ ବି ସେଇ ଆମର ଏ ଏମ ବି ଏ ଭଳିଆ ଗୋଟେ କୋର୍ସ। ସେଇଥିରେ ମାନେ ସବୁ ଟେନିଂ ଦେବେ ଆଉ।
ଆଉ ସିଏ ବା କହୁଥିଲା କଣ ଏମ ବି ଏ କରିବ ବୋଲି ସେଇ ସେଇ ସେଇ କଲେଜ ସବୁ ସେ ବୁଝାବୁଝି କରୁଛି କୋଉ କଲେଜରେ କରିବ କୋଉ କଲେଜ ନାହିଁ। ହାତରେ ଦି ବର୍ଷ ସେ ରହିଗଲା ନା। ତ ହୁଁ ତ ଦି ବର୍ଷ ଯୋଉ ରହିଗଲା ସେ ସେ ତି କଣ କରିକି ଆଉ ତାକୁ ଏ ସବୁ ମନା କରୁଚନି କହୁଚନ୍ତି କି ପ୍ରାଇଭେଟରେ କଣ ଚାକିରୀ କରିବୁ ଆଉ ସେଥିରେ କିଛି ନାହିଁ ଆଉ ତୁ ଗର୍ମେଣ୍ଟ ଜବ୍ ପାଇଁ ପଢ ଏମତି ସବୁ କହୁଥିଲେ ସି ସେୟା କହୁଚି କି ଆଉ ଗମେଣ୍ଟ ଜବ କ ସାଙ୍ଗେ ସାଙ୍ଗେ ତ ମିଳି ଜିବନି ନା।
ଆଜ୍ଞା ଆଜ୍ଞା ଆ ଆଣ୍ଟି ପୁଣି ଆଣ୍ ସେ ପୁଣି ଜେନେରାଲ ୱାଲାଙ୍କ ପାଇଁ ଗର୍ମେଣ୍ଟ ଜବ୍ ମିଳିବା ଟିକେ କଷ୍ଟ ତ ସେ ପ୍ରାଇଭେଟରେ ତାକୁ ଇଜିଲି ଜବ୍ ମିଳି ଯିବ କାଇଁ ନା ସେ ବହୁତ ତାର ଟିକେ ଟଲେଣ୍ଟ ଅଛି ତାକୁ ପ୍ରାଇଭେଟରେ ମିଳିଯିବ ଯବ୍। ସେ ସେ ଯାହା କରୁଛି ସେଇଆ ହିଁ କରନ୍ତୁ ଆଣ୍ଟୀ ତାକୁ ଗମେଣ୍ଟ ତାକୁ ପାଇଁ ତାକୁ ଏତେ କହିବାକୁ କୁହନ୍ତୁନି କାହିଁକି ନା ମିଳିପାରେ ନ ମିଳିପାରେ ଏଥିରେ ଫିଫ୍ଟୀ ଫିଫ୍ଟି ଚାନସ ପ୍ରାଇଭେଟରେ ତାକୁ ତ ମିଳି ହିଁ ଯିବ ନିଶ୍ଚିତ ଆଉ ଆଉ ଜଲଦି ବି ମିଳିଯିବ।
ହଁ ପ୍ରାଇଭେଟ ପାଇଁ କହୁଛି କି ମୁଁ ଆଗ ପ୍ରାଇଭେଟରେ ମାନେ କରେ ଆମ କଲା ପରେ କଲା ପରେ ଯାହାବି କରିବି ଆଉ ମାନେ ଅଲଗା ପୁଣି ତାପରେ ଦେଖିବ ଆଉ ଆମ ଏବେ ତ ସେ ସେୟା ହିଁ କହୁଛି।
ମାନେ ପ୍ରାଇଭେଟ ପଢ଼ ମାନେ ପଢୁଥିବା ସାଙ୍ଗେ ସାଙ୍ଗେ ସେ ସାଇଡ୍ ରେ ହିଁ ପ୍ରିପେୟାର କରିପାରିବ ମୁଁ ସେଇଟା କହୁଥିଲି।
ହଁ ସିଏ ବି ସେଇ କହୁଛି କି ନାଇଁ ମୁଁ ଏକାବେଳେ ପଢୁଥିବା ସମୟରେ ତା ବିଷୟରେ ଦେଖ ଦେଖିବି ଆଉ ଏମିତି ଘରେ ବସି ବସି କି ଯଦି ମୁଁ ଦେଖିବି କି ଘରେ ବସିକି ସେମିତି ମୁଁ ଅ ପଢୁଥିବି ପଢୁଥିବି ସେ ଏକଜାମ୍ ଦଉଥିବି ହବା ନହବା ତାର କିଛି ଏଠି ବି ମାନେ ସେମତି ଠିକ୍ ଠିକଣା ନାଇଁ ନା।
ଆଜ୍ଞା ଆଜ୍ଞା।
ହଁ ବଅତ୍ ତମେ କଣ କରୁଛ ଆଜିକାଲି?
ମୋର ତ ଆଣ୍ଟି ଜଷ୍ଟ ସରିଛି ଏମ୍ ବି ଏ ମୋର ଭୁବନେଶ୍ଵରରେ ଅଛି ଗୋଟେ ଜବ ପାଇଁ ମୋର ସେଠି ଜଏନିଂ କରିବାର ଅଛି ଆଉ।
ଆଚ୍ଛା ଆଚ୍ଛା ହଉ ଆଉ ଦେଖ କଣ ହଉଛି ଆଉ ଯାହା ଯୋଉଥିରେ ମିଳୁଛି ଗୋଟେ ଲାଇନ୍ ଧ ରି ନିଅ।
ଆଜ୍ଞା ଆଜ୍ଞା ଆଣ୍ଟୀ।
ହଉ। ଆଉ କଣ କହିବ?
ମୁଁ କହିଲି ନାଇଁ ଆଣ୍ଟି ଆପଣଙ୍କୁ ଏମତି କେତେବେଳେ କିଛି ଆଉ କିଛି ରେସିପି ଜାଣିବାର ଥିବ ଆପଣଙ୍କୁ ଫୋନ କରିବି ଆଉ।
ହଁ ମ ତମ ମାମା ମୋଠୁ ଅଧିକ ଜାଣିଛନ୍ତି ଆଉ ମୁଁ ଆଉ କଣ ତାଙ୍କଠୁ ଅଧିକ ଥୋଡି ଜାଣିଛି।
ସେମତି ନାଇଁ।
ହଉ ମୁଁ ରଖୁଛି।
ଆଜ୍ଞା ଆଣ୍ଟି ଆଜ୍ଞା।